ହ୍ୟାଲ। ଆଜ୍ଞା ମୁଁ କହିଲି ମୋର ମୋର ବି ଆରମ୍ଭ ହେଇଛି ମୋର କ- ଥା ହେଇଯାଏ ଟିକେ ଆଉ ଆଜ୍ଞା। ଆଉ ଦେଇକି ତାପରେ ଆଉ କଣ ଆଜି ରୋଷେଇବାସ କଣ ଆପଣ କରିଥିଲେ?
ଆଜି ରୋଷେଇ ଭାତ ଡାଲି ଆଉ ଭଜା କରିଦେଇଥିଲି। ତରଡା ଆଳୁ ଭଜା ଛୁଆକୁ ଧରିକି କଲା ବେଳେ ହୋଉନି ଟାଇମ୍ ହେଇଯାଉଛି।
ହୁଁ ଏବେ ପ୍ରୋବ୍ଲେମ୍ ହବ ଆଉ। ହଁଁ ଅସୁବିଧା ବୋହୁତ ହବ ଆଉ ଆପଣଙ୍କ ଆଡେ ମେଘ ହୋଉଛି ନା ହୋଉନି?
ହଁ ହୋଉଛି ଝିପି ଜିପି ଲଗେଇଛି।
ଆଚ୍ଛା ଆଜି ହେଇଛି ମେଘ?
ହଁ ଏବେ ଚାଲିଛି ଝିପିଝିପି ହେଇକି।
ଆପଣଙ୍କ ଆଡ଼େ ହଉଛି ତାହେଲେ ନାଇଁ ଆମର ଉ ଠେଇକି ରଖିଛି ପୁରାପୁରି ବୁଜିକି ରଖିଛି ଆଉ। ଆଜି ଦିନ ସାରା ଖରା ଦେଇନାହିଁ ଟିକେ କି।
ନାଇ ଏଠି ବହୁତ ଟାଣ ଖରା ହେଇଥିଲା ଏବେ ସାତଟା ବେଳେ ଝିପି ଝିପି ହେଇକି ଲଗେଇଛି ଏବେ ଯାଏ।
ହୁଁ ହୁଁ ନାଇଁ ଆମର କାଲି-ଇ-ଇ-ଇ ସାଢେ ଚାରିଟା ପାଞ୍ଚଟାରୁ ଷ୍ଟାର୍ଟ ହେଲା ସାଢ଼େ ଦଶଟା ପର୍ଯ୍ୟ ନ୍ତ। କଣ୍ଟିନ୍ୟୁ ମେଘ ଚାଲିଲା ଏବେ ପୁଣି ଏ ମେଘୁ ଘୁଟି ଆସିଲାଣି। ଏଟା କଣ ଫିର ବି ଲାଗୁଛି ଟିକେ ମାନେ ଗୁଳି ଗୁଳି ଟାଇପର ଲାଗୁଛି।
ହଁ ବର୍ଷା ନହେଲେ ତ ଆହୁରି ଏଇଠି ଆମର ଝିପିରି ଝିପିରି ଟି କେ କରିକି କମିଯିବ ଯଦି ଆହୁରି ଗୁଳୁ ଗୁଳି।
ହଁ ପା ବହୁତ ଗରମ ଲାଗୁ
ହଁ।
ଆଉ ଟିକେ କାଲି ଅଧିକ ଟାଇମ୍ ମେଘ ହେଇଥିଲା ବୋଲି ଟିକେ ଆଜି ଟିକେ ଜ ମାନେ ନିଶ୍ଵାସ ନେଇ ହେଉଛି ନହେଲେ ତ ଦେହ ହାତ ପୋଡ଼ିବ ଆମର ଟିକେ ପାହାଡ ପାଖରେ ତ
ହଁ ହଁ ସେଥିପାଇଁ ଥ ହଁ-ଅ-ଅ।
ବଧିଆ ଗରମ ବର୍ଷା ହେଲେ ବି ହେଲା ବର୍ଷା ନା ଶୀତ ଲାଗିଲେ ବି ଅଧିକ ଶୀତ ହେଲା। କୁଆଁଡ଼େ ଯିବୁ କୁହନ୍ତୁ। ହଁ ବା ପାହାଡ଼ ପାଖରେ ମାନେ ପୁରା ପୁରି ଆଉ ଯେ ତାଆଡ଼େ ତାତି ଯାଉଛି ପାହାଡ଼ ପୁରା ତାତ୍ ତିଆଉଚୁ ସେତେବେଳେ ତ ପୁରା ଏ-ଏ-ଏ ମାନେ ନିଶ୍ବାସ ନବା ହିଁ ପ୍ରୋବ ମାନେ କଷ୍ଟ ହେଇଯାଉଛି।
ବହୁତ୍ ଗରମ୍ ହୋଉଥିବ।
ଆ ମୋର ଟିକେ ହେଲେ ଥଣ୍ଡା ଦୋଷ ଅଛି ମୁଁ ଅଧିକ ଏ ବି ଫ୍ୟାନ୍ କି ଏ ସି ରେ ଶୋହିପାରେ ହେଲା ହେଲା ମୋର ରୋଷେଇ ଅଧିକ ଥଣ୍ଡା କି ଏ ସିରେ ରହିପାରିବିନି ଅଧିକ ପବନ ଖାଇପାରିବିନି ହଁ ମତେ ଥଣ୍ଡା ହେଇଯିବ।
ହେ ଗରମରେ ରହିଯିବେ ସିନା ଆଉ ସେମିତିରେ ଥଣ୍ଡା ହେଇଯିବ।
ମୁଁ ସେଥିପାଇଁ ଏ ସି ଲଗେଇଆକୁ ଦଉନାହିଁ ଘରେ।
ହଁ-ଅ-ଅ ଆଉ ରହି ହବନି ଯ
ହଁ ଏ ସି ଲଗେଇଲା ମାନେ ମନ ହବ ବସିବା ପାଇଁ ଏ ସି
ହଁ।
ହେଲା ଏମିତିରେ ଆମେ ପଛେ-ଏ-ଏ ଚଳି ଯାଉଛୁ ହଁ ଦେହ ଅଧିକ ଖରାପ ହବ। ଏ ସିରେ କାହିଁକି ନା ଆମର ସବୁ ବାହାରେ କାମ ନା। ବା ଗରମ୍ ରେ ବାହାରେ କାମ। ତେଣୁ-ଉ-ଉ ସେଇ ଗା ଗରମରୁୁ ବାହାରେ ଭିତ ଥଣ୍ଡା ଥଣ୍ଡାରୁ ବାହା ଗରମ କୁ ହେଲା ମାନେ ଦେହଟା ଅତିରିକ୍
ଅଧି ହଁ ଅଧିକା ଖରାପ ହବ ତାପରେ ରହି ହବନି ଆଉ ଏ ଏବେ ଯୋଉ ଟିକେ ରହି ହୋଉଛି ଏସିି ପାଖରେ ବସି ପଡ଼ିଲେ ଆଉ ବାହା
ଆଉ ରହି ହବନି ପୁରା ଦେହ ତ ଅସୁସ୍ ତ ତ ହବ ହବ ଆଉ ଘର କାମ କିଛି ଆଉ କରିବାକୁ ମନ ବଳେଇବ ବି ନାହିଁ।
ହଁ।
ମୁଁ ସେଥି ପାଇଁ କହିଲି ମୁଁ କହିଲି ପଛେ ତାର ବିକଳ୍ପ କିଛି କର। ଯେମିତିକି ଛାତ ତାତିିବନି କି ସେମିତି କିଛି କର କିନ୍ତୁ ଏ ସି ଲଗାଅନି ଘରେ।
ସେଇୟା ଆଉ ଅଧିକା ଦେହ ଖରାପ।
ହଁ ପା ଏ ଟିକେ ଟି ଟିକିଏ ଥଣ୍ଡା ଫଣ୍ଡା ହେଲା ଏଳକୁ ପରା ଗୋଡ଼ ହାତ ବଥା ହେଇଯାଉଛି ଦେହ ହାତ ଉଠେଇ ହଉନେଇଁ ଅଣ୍ଟା ପିଠି ବଥା ହେଇଯାଉଛି। ହ
ହଁ ଥଣ୍ଡା ହେଲେ ତ ଏମିତି ସବୁ ହୋଉଛି ଆଉ।
ପରେ ସିଜରିନ୍ ସିଜରିଆନ୍ ନାଁ ଆମର ତ ଅଧିକ ଟିକେ ଟିକେ ଥଣ୍ଡା ହେଲା ମାନେ ତ ପୁରାପୁରି ମୋର ମୋର ତ ସେଇ ବ୍ୟାକ୍ ପେନଟା ରହିଗଲା ବହୁତ କଷ୍ଟ।
ମୋର ବି ଏବେ ହେଇଛି ସେମିତି ହିଁ ସିଜରିଆନ୍ ହିଁ ହେଇଛି।
ତାଲେ ଆଉ ନର୍ମାଲି କେତେଟା ହଉଛନ୍ତି ସବୁ ତ ସେଇ ସିଜରିଆନ୍ ହେଇଯାଉଚେ ଆମେ ସବୁ। ଆଉ କ, ଣ କରିବା ମୋର ଯୋଉଟାକୁ ଡ଼ର ଥିଲା ସେଇ ଟା ହିଁ ହେଲା ଆଉ ମୋର ସେଇଟା ମାନେ ହେଲା ଗୋ ଗୋଟେ ସାଇଟି ଟିକେ ସାଇଡ଼ିଇଫେକ୍ଟ ହେଇଯାଇଛି ଇନ୍ସେସ୍ଥେସିଆର। ଆଉ ଗୋଟେ ସାଇଟ୍ ଟିକେ ଫୁଲି ଜିର ମାନେ ଟାଇ ଟାଇପର ଗୋଟେ ଖମ୍ବ ଟାଇପ୍ର ହେଇଚି ମତେ ଟିକେ ଅଧିକ କାମ ନଇଁକି ଯଦି କିଛି କରିଲି
ଆଚ୍ଛା ଆଚ୍ଛା ଏଁ ହେଁ।
ଆଉ ଏତେ କଷ୍ଟଟେ ମିଁସ ଅସୁବିଧା ତ ଏ ଏବେ ଅ ଆଗକୁ ହବ ମତେ ସେଥିପାଇଁ କହୁଥିଲେ କି କଟକ ଭୁବନେଶ୍ୱର ଯାଇକି ଦେଖେଇ
ହଁ ଟିକେ ଦେଖ
ଡ଼କ୍ଟର ଜାଣିପାରିବେ କି କଣ ହୁଏନାହିଁ। ଆଉ ସିଏ ଯେତେବେଳେ ହେଇଯିବ ନା ସେ ସିଚୁସନ ରେ ମାନେ ମୁଁ ଠିଆ ହେଇ ହେଇପାରେନି ମାନେ ପୁର ବଙ୍କା ହେଇଯାଏ ମୁଁ। ବୁଝିଲେ ଯେମିତି କଳସ କାଖେଇଲେ ଯେମିତି ମଣିଷ ବଙ୍କା ହେଇଜାନ୍ତି ସେମି ତୀ ମୁଁ ବଙ୍କା ହେଇଯାଏ ପୁରା ଧୀରେ ଧୀରେ।
ଏହେ ଟିକେ ଦେଖେଇ ଦେଇକି ପଳେଇ ଆସନ୍ତୁ ହେଁ।
ହଁ ସେମିତି ହେବା ଅବସ୍ଥାରେ ଥରେ ନେଇକି ଡାକ୍ତର ଦେଖେଇଲେ ଯାଇକି ଯାହା ହବ।
ହଁ ସାଙ୍ଗେ ସାଙ୍ଗେ ଆଉ କୋଉଠି? ହଁ ଟିକେ ଦେଖେଇ ଦେଇକି ପଳେଇ ଆସନ୍ତୁ ଯାଇକି ଏମିତି ସବୁ ହଉଛି କହିକି ନହେଲେ ଆଗ ଆଗକୁ ଅଧିକା ଯଦି ହବ।
ଥରେ ଡକ୍ଟର ଦେଖେଇଥିଲି ଦେଖେଇ ଲି ସେ ମେଡ଼ିସିନ ଦେଇଥିଲେ ସେ କହିଲେ ଏଇଟା ତମର ହେଟା ଏଇଟାକୁ କିଛି କରି କରା ହେଇ ଯାଇ ପାରିବନି।
ହୁଁ ହୁଁ।
ତ ଏମତି ଟିକେ ନିଜକୁ ଜଗିବ ଆଉ। ଏଇ ବୟସରେ ଯଦି ଆମେ ଏମିତି ସବୁ ରହିଯିବୁ ତାହେଲେ ଆଗକୁ ଆଉ ସଂସାର କଣ ଚଳେଇବୁ।
ଆଗକୁ ହଁ। ସେ ଏବେ ଏଠୁ କାମ କମ କରିକି ରହିବାକୁ ପଡିବ।
ସବୁ ଜିନିଷକୁ କମେଇବାକୁ ପଡିବ ଆଉ।
ହୁଁ
ସମୟ ହିସାବରେ ସବୁ ବଦଳି ବିି ଗଲାଣି ଆଗକୁ ବି ବଦଳିଯିବ
ହଁ ସେଇ।
ଆ ଗୋଟେପ୍ରକାର ଆପଣଙ୍କର ଭଲ କିଛି ନାହିଁ ଆପଣଙ୍କର ମାନେ ସ ଘରେ ଦୁଇ ତିନି ଜଣ ପ୍ରାଣୀ ବାସ ଆପଣଙ୍କର ଖାଇଲେ ପିଇଲେ ରହିଲେ। ଆପଣଙ୍କ ହିସାବ ରେ ଆପଣଙ୍କ ହଁ ଏବେ ବଡ଼ ତ ଇଏ ହେଲେ ତ ଅସୁବିଧା।
ହଁ ସେଇନା ଯାଇଥାଉଛୁ ମଝିରେ ମଝିରେ ଛୁଟି ହେଲେ ପର୍ବପର୍ବାଣୀ କିଛି ହେଲେ ଯାଉଛୁ ଶାଶୁ ଘରକୁ। ଏବେ ମୁଁ ଦି ବର୍ଷ ହେଲା ଏଇଠିକି ଆସିଲୁ। ନହେଲେ ଆଉ ଦି ବର୍ଷ ଶାଶୁଘରେ ହିଁ ଥିଲି।
ହୁଁ ହୁଁ ଯା ମାନେ ଭଲ ତ?
ହଁ ହଁ ଭଲ ସବୁ। ମୁଁ ସେଇଠି ଦି ବର୍ଷ ତାପରେ ମତେ କୋଡିଏ ବର୍ଷ ହେଇଥିଲା ମୋର ବାହାଘର ହେଇଗଲା ନା ମତେ କିଛି କାମ ଆସୁନଥିଲା ସବୁ ସେମାନେ ହିଁ କରୁଥିଲେ ମୁଁ ଏବେ ଏଠି ଏ ରହିଲା ପରେ ଟିକେ ଟିକେ ରୋଷେଇ ସବୁ ଶିଖିଲି।
ହୁ। ଇଏ ହଁ ସେମିତି ସପୋର୍ଟେଡ ହେଲେ ବହୁତ ସପ ପୋଟେଡ୍ ହେଲେ ଆଉ ଟେନସନ ନାହିଁ କିଛି।
ନାଇଁ ସେଇଠି ସବୁ ସେ ମାନେ ହିଁ କରୁଥିଲେ। ମୁଁ କୌଣସି କାମ କରିପାରିବିନି ମ ମତେ ଖାଲି ଏ ଏଇଟା ଆଣେ ସେଇଟା ଆଣ ଏମିତି ସବୁ କାମ ଲଗେଇଦେବେ ସିନା ରୋଷେଇ କାମ ସବୁ ତାଙ୍କେ ହିଁ କରିଥିଲେ।
ହଁ ହଁ।
ମୁଁ ଏଠି ଏବେ ଏକା ରହିଲା ପରେ ଟିକେ ଟିକେ କରିକି ଶିଖୁଛି।
ହଁ ହଁ। ମତେ ଟିକେ ଭଲ ଲାଗେ ରୋଷେଇ କରିବାକୁ। ମତେ ରୋଷେଇ କରିବାକୁ ଭଲ ଲାଗେ ଭଲ ଭଲ ଭେରାଇଟି ଭେରାଇଟି କରିବାକୁ ଭଲ ଲାଗେ। ଆଉ ହେଲା ସେ ଯେହେତୁ
ନୂଆ ନୂଆ କଣ ଶିଖିଚନ ମତେ ଟିକେ ହେଲେ ଶିଖେଇ ଦୋଉଥିବେ ଆଉ। ନୁଆ ଯାହା ଯାହା ବନେଇବେ। ହଁ ଏମତି ହିଁ କଥା ହେଇକି
ଦେଖିଲି କି ଏଇ ଜିନିଷଟା ଅଛି ଏଇଟା ଗୋଟେ ସରଞ୍ଜାମ ଅ ଛି ଦେଖିବା ୟା ଦ୍ଵାରା କଣ ଟ୍ରାଏ କରିବା ମାନେ ଏଇଟା ମୋର ଝିଅ ବେଳଠୁ ବୁଝିଲେ ଝିଅ ବେଳଠୁ ମୋର ମୋ ଭାଇ ଥାଏ ମୋ ସପୋର୍ଟ ସାନ ଭାଇ ସେ ମୋଠୁ ଛୋ ଛଅ ବର୍ଷ ସାଆନ୍। ଯେତେବେଳେ ଆମେ କି ନ୍ତୁ ମୁଁ ବି ତ ବଢି ଆସିଛି ମାତ୍ର ଆମର ବାପା ମାଙ୍କ ପାଖରେ ବଢି ଆସିଛି କାହିଁ ମୋ ମା ଚା କିରୀ କରିଛନ୍ତି ତ
ହଁ ହଁ ହଁ।
ହଁ ତ ଆମେ ଟାଉନ ଉପରେ ରହୁଥିଲୁ। ତ ସିଏ ଯେତେବେଳେ ପଳାନ୍ତି କିଛି କାମରେ ବାହାରକୁ ପଳାନ୍ତି ସେମିତି ବି ଗୀତ ଟ୍ୟଉସନ୍ କରନ୍ତି ତ ସେ ସେଥିପାଇଁ ବାହାରକୁ ଯେତେବେଳେ ଯାଆନ୍ତି ତ ଆମେ ଭାଇ ଭଉଣୀ ଲୋଚ ଚିକି ଏଟା ହେଟା ଆଣିକି କିଛି ନା କିଛି ଗୋଟେ ନୂଆ ନୂଆ ଆଇଟମ୍ କରିକି ଖାଉ ଆଉ ମୋ କରିଲେ ସିଏ କାଇଁନା ଘରେ ଗାଳିବେ କଣ କରିବେ ଲୁଚିକି କରିଲେ ସିଏ ଖାଇକି ସେ ଯେତେବେଳେ ବତ ବତାକି ଦି ଦିଟା ବଢିଆ ହେଇଛି। ବା ସେଇଟା ମୋର ଖୁସି ହଁ।
ହେ ହେ ହେ।
କଣ ସବୁ ମନରୁ କାଡିକି ସବୁ ୟାଡେ ସାଡୁ ଯାହା ଇଚ୍ଛା ସେଆ
ହଁ ହଁ ସେଇଆ। ଏମିତିରେ ହେଇପାରିବ ଏବେ ଆମେ ଦି ଜଣ ରହୁଛୁ।
ହଁ ନୂଆ ନୂଆ ଆଇଟମ୍ କରିଦି ଆପଣ ହଁ। ଆପଣଙ୍କର ସ୍ବାମୀ ରହିବେ ସପୋର୍ଟେଡ ବାସ। ସେଇଟା ଭଲ ଲାଗେ ଆଉ ହେଲା ମୋର ସେମିତି। ମୋ ଘରକୁ ଯେତେବେଳେ ଆମର ନଣଦ ଯେତେବେଳେ ଆସନ୍ତି ମୁଁ ସେତେବେଳେ କିଛି। ଇଛା ହୁଏ ଏଟା ହେଟା କରିକି ଦବା ପାଇଁ ଭଲ ଲାଗେ କରିବାକୁ।
ହଁ ହେଲେ କଣ ନୂଆ ନୂଆ ଯଦି ଆଇଟମ ମତେ ବି କେତେବେଳେ କେତେବେଳେ ଶିଖେଇ ଦଉଥିବେ ମୁଁ ବି ବନେଇ ଦଉଥିବି।
ଆଜ୍ଞା ଆଜ୍ଞା ନିହାତି ନିଶ୍ଚୟ କିଛି ଅସୁବିଧା ନାହିଁ। ଆଉ ପୁଅ ତାହେଲେ ଶୋଇଚି। ଉଠୀ ନାଇ ଏତେ ପର୍ଯ୍ୟନ୍ତ।
ନାଇଁ ଶୋଇଚି ମୁଁ ଦେଖିକି ଆସିଲି।
ପୁଅର ନାମ କଣ ଦେଇଛନ୍ତି।
ପୁଅର ନାଁ ଦେଇଛି ଏକାଂଶ।
ଏକାନ୍ତ ନାଇଁ ଆପଣଙ୍କର ସର ନେମ କଣ ଅଛି।
ଆମର ଶାଶୁଘର ଅଛି ପତି ଏକାଂଶ ପତି ତା ନା। ଆଉ ଆମ ବାପା ଘରେ ଦାସ।
ଉଁ ହୁଁ ଆପଣଙ୍କର ସର ନେମ ଟାଇଟେଲ ଚେଞ୍ଜ କରିସନି ନା କର ନା
ନାଇଁ ମୋର କରିନି ମୋର ପାୟଲ ଦାସ ହିଁ ଅଛି ମୁଁ ଆଉ ଚେଞ୍ଜ କରିନି।
ହ ସେୟାପା ମୁଁ ହେମିତି ସେତେବେଳେ ଆସିଲି ତେବେଳେ ବାହାଘର ପରେ। ମୋର ସର ନେମ୍ ଟାକୁ ମାନେ ଆମର ଏଇଠି ଗାଁରେ ଯେଉଁ ଥିଲେ ୱାର୍ଡ଼ ମେମ୍ବର ଥିଲେ। ସେ ଯୋଉ ଇଲେକ୍ସନ ପାଇଁ ଚେଞ୍ଜ କରେଇଦେଲେ। ମତେ ପଚାରିଲେ କି କିଛି ଗଭର୍ମେଣ୍ଟ କିଛି ଜବ କରିବାର ପ୍ଲାନିଂ ଅଛି ମୁଁ ନାଁ କହିଦେଇଥିଲି। ହେଲା ତ ସେତେବେଲେ। ନାଁ କହିଦେଲି ଯେଉଁ ସେ ଚେଞ୍ଜ କରିଦେଲେ ମୋର ମହାପାତ୍ର କରିଦେଲେ। ତ ସେଥିପାଇଁ ଏବେ ଯେତେବେଳେ ଯାହା ଗୋଟେ କିଛି ହେଲା ବେଳକୁ ପ୍ରୋବ୍ଲେମରେ ପଡ଼ୁଚି ଆଉ।
ହଁ।
ମୋର ଆନ୍ ମ୍ୟାରେଡ ଟାଇମ୍ ରେ ମାନେ ଥିଲା ସ୍କୁଟି ଟା ଥିଲା ନା ତ ଏବେ ଯେତେବେଳେ ବି ବିକ୍ରି କରିଲି ସେତେବେଳେ ମୋର ନାଁ ମୋ ନାଁରେ କିଣା ହେଇଥିଲା ତବେଳେ ତ ଏବେ ସର୍ ନେମ୍ ପାଇଁ ବହୁତ୍ ପ୍ରୋବ୍ଲେମ୍ ହେଲା।
ସେଆ ମତେ ନାଇଁ ମୋ ସ୍ଵାମୀ ହିଁ ମନା କଲେ।
ଏବେ କରି ହଉନି ଏବେ କରି ହଉନାହିଁ ବୁଝିଲେ? ଏତେ ଇଜିଲି କରି ହବନି ବି ଏବେ ଆପଣ ଚାହିଁଲେ ବି କରିବାଟା ଆପଣଙ୍କୁ ପଚାରିବେ ଆପଣ କାହିଁକି ଚେଞ୍ଜ୍ କରିବା ପାଇଁ ଚାହୁଁଛନ୍ତି ବୁଝିଲେ ଏବେ ଏତେ ଇଜି ନାହିଁ କରିବାଟା। ଏବେ ଯିଏ ଯାଟା ଇଏରେ ରହୁଚି ସେତେବେଳେ ଗୋଟେ କରିଦେଇଥିଲେ ସେମାନେ ସେ ଯେତେଳେ ୱାର୍ଡ ମେମ୍ବର୍ ଥିଲେ ତ ତାଙ୍କର ହା
ସେତେବେଳେ ପ୍ରାୟ ହେଇ ଚେଞ୍ଜ୍ କରିଦଉଥିଲେ ହଁ ପ୍ରାୟ ସବୁ ଚେଞ୍ଜ୍ ହେଇଯାଉଚି। ଲା ଏବେ ଟିକେ ହଉନି ଏବେ ଆମ ତିନି ଜଣ ଜାଆର କାହାର ବି ଚେଞ୍ ହେଇନି। ହୁଁ ହୁଁ। ଏବେ ପୁରା ପନ୍ଦ ହେଇଯାଇଛି।
ନା ଏବେ ହେଇପାନି। ହଁ ଏଇଟା ବନ୍ଦ ହେଇଯାଇଛି ପୁରା ଏବେ ପୁଣି ପୁରା ମତେ ମୋତେ ଗୋଟେ ମାଜିଷ୍ଟ୍ରେଟ୍ ଆପିଡେପିଡି କରିକି ରଖିବାକୁ ପଡ଼ିବ ମୋତେ ଯେ ମୁଁ ଆ ସେଇ ମହାପା ତ୍ର ମୁଁ ବି ସେଇ ଆ ଘଡ଼ାଇଥିଲି ବୋଲି। ମିଠା ଖାଇବ ତମେ। ମିଠା ଖାଇବ କାଇଁ ଖାଇବ? ମାମୁଁନୁ ତାକୁ ଗୋଟେ ମିଠା ଦିଅରେ। ଆଚ୍ଛା ହଉ। ଆଉ ତାହେଲେ ଏବେ ତାହେଲେ ସନ୍ଧ୍ୟା ଦେବେ ନାଇ?
ହଁ। ସନ୍ଧ୍ୟାହେଲେ
ହଉ ତାଆଲେ। ହଉ ତାହାଲେ ଠିକ୍ ଅଛି ମ୍ୟାଡ଼ାମ୍ ରଖିଲି। ଆଉ କେତେବେଳେ ଫ୍ରି ହେଇକି କଥା ହବା ଆଉ।
ହଁ ହଁ ଠିକ୍ ଅଛି। ହଉ।